ଜୟଶ୍ରୀ ଦିଦି ଜୟଶ୍ରୀ ନଗର ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ।
ଆଉ କଣ କୁହନ୍ତୁ ଆଉ ଟିକେ ପୂର୍ବ ପୂର୍ବରୁ କଥା ହେଇଥିଲି ବହୁତ ଭଲ ଲାଗିଲା ଆପଙ୍କ ସହିତ ମୁଁ ସେଥିପାଇ କହିଲିଆଉଥରେ ଦିଦିଙ୍କ ସହିତ କଲ କରି କଥାହୋଇଯିବା।
ହଁ ହଁ।
ଆଜ୍ଞା। ମୁଁ କହିଲି କହୁଥିଲେ ତ ମହାପ୍ରଭୁଙ୍କର ଫେଣୀ ଆଉ କଣ ରସାବଳି ଭୋଗ।
ହଁ ଅଭଢା ରସାବଳି ଆଣିବ ଆସିଲା ବେଳକୁ ଆଉ ସାରଣ ଙ୍କୁ ପଠେଇ ଦେଇଥିବ ଯେ।
ଆଜ୍ଞା।
ବୋଲି ସାରଳା ଠାକୁରଙ୍କ ପାଖରେ ଭୋଗ ତାଙ୍କର ବେସିକାଲି ତାଙ୍କର କଣ ଭୋଗ ଭଲ ହୁଏ?
ଅ ଦେଖନ୍ତୁ ମାଆଙ୍କ ପାଖରେ ଯଦି ମାଆଙ୍କର କୋଠ ଭୋଗ ଦେଖିବା ଆମେ ଶୁକିଲା ଭୋଗ ହିସାବରେ। ମାଆଙ୍କର ରାତିରେ ଗୋଟେ ଭୋ ଲଡୁ ବାହାରେ ତା ନାଁ ହଉଛି ବାରିଚି ଲଡୁ ମରିଚି ଲଡୁ। କାକେରା ବରା ପାରିଜାତ ରସାବଳୀ। ଆ ଏଇସବୁ ମାଆଙ୍କର ଭୋଗ ହୁଏ ଆଉ ମାଆଙ୍କର ସବୁଠାରୁ ମାନେ ଯଦି ଟେଷ୍ଟି ଭୋଗ କହିବାକୁ ଗଲେ ରସାବଳି ଆଉ ପାରିଜାତ। ତାପରେ ପାର୍ବଣ ସମୟରେ ମାଙ୍କର ଗୋଟେ ବାହାରେ ମଣ୍ଡା ଭୋଗ। ତ ପୁରା ଗୁଆ ଘିଅରେ ଚାଉଳ ଚୁନା ପଡିକି ଯନ୍ତୁଣୀ ହେଇକି ସେ ଛେନା ପୁର ଦିଆ ହେଇକି ହେଇ ବହୁତ ଟେଷ୍ଟି ପୁରା ଲାଗି ସେ।
ଆ
ତ ଆମେ ଯେବେବି ଯାଉ ମାଆଙ୍କର ଯେହେତୁ ସେବାୟତ ମାନେଚିହ୍ନା ଅଛନ୍ତି ତେଣୁ ଆମେ କହିଦଉ ସେ ତାଙ୍କ ଭୋଗ ରଖିଥାନ୍ତି ଆମେ ପ୍ରାୟ ଗଲେ ଭୋଗ ସେଇ ଭୋଗ ହିଁ ନେଇକି ଆସୁ ଘରକୁ।
ହଁ ହଁ ଆମେ ଥରେ ଭୁବନେଶ୍ୱରରୁ ବାହାରିଲୁ ବସ
ଆଜ୍ଞା। ଭୁବନେଶ୍ୱରରୁ ଦେଖନ୍ତୁ ଭୁବନେଶ୍ୱର ତ ଡାଇରେକ୍ଟ ବସ୍ ତ ମାନେ ସିଧା ନାହିଁ ଝଙ୍କଟଶାଳା ମନ୍ଦିରକୁ। ଆପଣ ଯଦି କଟକ ପଳଉଛନ୍ତି କଟକ ରୁ ଗୋଟ୍ ଟେ ବସ୍ ଯାଉଛି ପୁରା ସାରଳ ମନ୍ଦିର ସାମ୍ନାରେ ଯାଇକି ରହୁଛି ବସ୍ ନାଁ ହଉଛି ଗରୁଡ। କଟକରୁ ବାହାରୁଛି ତିନିଥର ଦିନକୁ ଯାଉଛି ଗୋଟେ ସକାଳ ନଅଟାରେ ଯାଉଛି। ଆଉ ଗୋଟେ ଦିନ ତିନିଟା ବେଳକୁ ଯାଉଛି ଆଉ ଗୋଟେ ରାତି ସାତଟା ବେଳକୁ ବୋଧେ ଏବେ ଯାଉଛି। ଯଉଟା କି ଲାଷ୍ଟ ଯାଇକି ରହୁଛି ସକାଳ ସେଟା ରିଟନ୍ କରୁଛି। ତ ସେଇଟା ଗଲେ ଆପଣ ଜଗତସିଂହପୁର ଟାଉନ ଦେଇକି ବୁଲେଇ ବୁଲେଇି କି ନବ। କ କିନ୍ତୁ ତାଙ୍କ ମନ୍ଦିର ଆଗରେ ହିଁ ଯାଇକି ହିଁ ଆପଣ ରହିପାରିବେ।
ଓହୋ ନାଇଁ ଆମେ ସକାଳୁ ତୁ ପୁଲେ ଯେମିତି ମାଙ୍କ ଆଳତି ତାଙ୍କର ସବୁ ଦେଖିପାରିବୁ ସେଇଥିପାଇଁ ସକାଳ ଫାଷ୍ଟ କେତେବେଳେ ଯାଉଛି?
ହଁ ସକାଳ ନଅଟାରେ ଯାଉଛି ଆପଣ ଯଦି ଯାଇକି ବି ରାତିରେ ବି ଯଦି ରହିଯିବେ ବି ସେଇଠି ପାଖରେ ଅଛି ଗେଷ୍ଟ ତାଉସରିକା ଅଛି ରୁମ ଫୁମ ବି ସବୁ ରୁମ ବି ଭଲ ରୁମ ବି ମିଳୁଛି ଆଫ୍ରୋଡେବ୍ଲଉଲି ପ୍ରାଇସ ରେ। ତ ଯଦି ସେଠି ବିି ଚାହିଁବେ ଆପଣ ଯାଇକି ବି ରହିପାରିବେ। କାହିଁକିନା ଦେଖ ମାଆଙ୍କର ସକାଳ ଦିନର ଆରମ୍ଭ ହଉଛି ଭୋର ପାଞ୍ଚଟାରେ ମାଆଙ୍କର। ପହୁଡକୁ ଖୋଲା ହବ ତାପରେ ମାଆଙ୍କର ଯୋଉ ମୁଖ ଧୁଆ ହେଇକି ମଙ୍ଗଳା ଆଳତିୀ ହବ ଦାନ୍ତ ଘ ହବ ତାପରେ ମାଙ୍କୁ ମହୁ ମହୁ ଲଗେଇକି ଗୋଟେ ମାନେ ମାଙ୍କୁ ଗାଧେଇ ଦିଅନ୍ତି। ତାପରେ ଗୋଟେ ଲୁଗାକୁ ମାନେ ପିନ୍ଧେଇ ଦେଇକି ମାଙ୍କୁ। ଅ ମାନେ ବସେଇ ଦିଅନ୍ତି ଯୋଉ ଭକ୍ତମାନୋନ ଗଲେ ଦର୍ଶନ କଲେ କାଁକି ମା ତ ଉଲଲଗ୍ନ ଅବସ୍ଥାରେ ରହିବେନି ତ ଭକ୍ତ ନେଇ ଦର୍ଶନ କରିବେ। ତାପରେ ସାତଟା ବେଳକୁ ମୁଖ୍ୟ ମାର୍ଜନା ହୁଏ। ଯୋଉଟା କିି ଚୁଆ କ୍ଷୀର କନ୍ଦ ଯୋଉ ସବୁ ପଡିକି ହଳଦୀ। ମାଙ୍କ ସ୍ ସ୍ନାନ ହବ ତାପରେ ମାଙ୍କ ବେଶ ହୁଏ ତାପରେ ତାପରେ ମାନେ ଶୋଇଲା ପରେ ଗାଧଆ ସୋଇଲା ପରେ ମାଆଙ୍କର ପ୍ରଥମ ଧୂପ ଭୋଗ ହଉଛି ମାରିଚ ଲଡ଼ୁ ଆଉ ପୁରୀ ଆଉ ଛେନା କଦଳୀ ଚକଡା ହେଇଥିବ। ତ ସେଇଟା ସକାଳୁ ଭୋଗଟା ବହୁତ ଟେଷ୍ଟି ମାନେ ବହୁତ ଭଲ ବି ଲାଗେ। ସକାଳୁ ସକାଳୁ ଛେନା ରେ ପଡିକି ଚକଡା ହେଇଥିବ ସେ ପୁରୀ ସେ ତଳଗାଇ ଖାଇବ ବହୁତ ଭଲ ଲାଗେ। ତ ତାପରେ ଉ ସେଠୁ ସେ ଭୋଗ ସରିଲା ପରେ ଏଗାରଟା ବେଳକୁ ମାଆଙ୍କର ପ୍ରଥମ ପ୍ରଥର ଯୋଉ ଧୂପ ବସିବ ସେ ଧୂପ ସରିଲା ପରେ ମା ଆଉ ଗାଧେଇ ତାପରେ ଦିନ ବଡ ସଂ ଦିନ ଶୋଇବା ପାଇଁକି ଆଉଥରେ ଗାଧୋଇ ସାରିଲା ପରେ ଯେମିତି ଗୋଟେ ଲୁଗା ପଡ଼ିକି ଖାଲି ବେଶ ବେଶ ହେବ। ତାପରେ ଦ୍ୱିତୀୟ ପ୍ର ଧୂପ ହେଲା ପରେ ମାଙ୍ଗ ତିନଟା ବେଳକୁ ଆଉଥରେ ପହଡ ଖୋଲିବ ଆଉ ଥରେ ଗାଧେଇବେ। ପୁଣି ବେଶ ହେବେ ସନ୍ଧ୍ୟା ବେଶ ସେଇ ସେଇ ବେଶରେ ଚାରିଟା ବେଳକୁ ମାରି ଆକୁ ପୁରୀ ଖାଲି ପୂଜା ହବ। ସନ୍ଧ୍ୟା ଆଳତିୀ ହେବ ରାତି ଆଠଟାରେ ପ୍ରଥମ ପରଷକୁ ହେବ। ତାପରେ ପୁଣି ଆଉଥରେ ଗାଧୋଇବେ ଗାଧୋଇ ସାରିଲା ପରେ ଯେଉଁ ଭୋଗ ସବୁ ନାଁ କହୁଥିଲେ ଗଟି ପୂର୍ବରୁ ସେ ଭୋଗ ଲାଗି ହେବ। ତାପରେ ଅନ୍ନ ଭୋଗ ଲାଗି ହେଇକି ଦହି ପଖାଳ ହେରିକି ହବ ତାପରେ ମାଆଙ୍କର ପହୁଡ ହବ ଆଉ। ଇଏ ହଉଛି ମାଆଙ୍କର ଦିନଚର୍ଯ୍ୟା ମା ଦିନକୁ ପାଞ୍ଚ ଥର ବେଶ ହୁଅନ୍ତି।
ଓହୋ ହୋ ମୁଁ ଏତେ ତ ଜାଣିନି ଆମେ ଯାଇଥିଲୁ। ମୁଁ କହିଲି ମୁଁ ବହୁତ ପୂର୍ବରୁ ଯାଇଥିଲି ହେଇଗଲାଣି ପାଞ୍ଚ ଛଅ ବର୍ଷ କି ସାତ ବର୍ଷ ମୁଁ ଆଚୁଆଲି ମାନେ କଣ ଏକ୍ଜାକ୍ଟ ମାନେ ଦିନ ମନେ ନହିଁ।
ହ
କିନ୍ତୁ ମୁଁ ଯାଇଛି ଶଳଙ୍ଗ ମନ୍ଦିର।। ପାଏ ମାନେ ଭାଇନାଙ୍କ ସାଙ୍ଗରେ ଯାଇଥିଲି ତ ଏବେ ଟିକେ ଭାରି ଇଚଛା ଏଇ ମନ୍ଦିର ଯାଇକି ଟିକ ଠାକୁରଙ୍କୁ ଦର୍ଶନ କରିବା ଏବେ ବି ବହୁତ ମାନେ ଉନ୍ନତି ହେଇଯିବନି ସେ ଜାଗା ସବୁ।
ଆଜ୍ଞା ଆଜ୍ ହଁ ନାଇଁ ବହୁତ ଇଏ ହେଇଯାଇଛି ଆଗରୁ ଯାହା ଥିଲା ଆବଶ୍ୟକ ସେ ଦେଖନ୍ତୁ ପୁରୁଣା ଜିନିଷଟା ସବବେଳେ ଓଲଡଛି ଗୋଲ୍ଡ। କୁହନ୍ତି ତ ପୁରୁଣା ଜିନିଷଟା ଯେଉଁଟା ସେଇଟା ସବୁବେଳେ ପୁରୁଣା ହେକି ରହେ କିନ୍ତୁ ଯେତେ ନୂଆ ହେଲେ ବି। ଅବଶ ସୌନ୍ଦର୍ଯ୍ୟରଣ ବହୁତଇଯାଇଛି ବହୁତଡେଭଲପମଣ୍ଟ ହେଇଇଯାଇଛି। ଉନ୍ନତି ହେଇଯାଇଛି କିନ୍ତୁ ଯାହା ସେଟା ପୁରୁଣା ଜିନିଷ ସେଇଟା ତ ମନରେ ଛାପ ପକେଇ ରହିବ।
ହୁଁ ହୁଁ ହୁଁ ସେଇପା। ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ।
ଦ୍ଵାରା ଯାହା ବି କିଛି ହେଇପାରିବ ଆମେ ବ୍ୟବସ୍ଥା କରିବୁ?
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ କହିଲଣି ମାନେ ନିହାତି ଯିବା ଗୋଟେ ଦେଖିବା ମଝିରେ କେବେ ଗୋଟେ ବୁଲିବାକୁ? ସେ ପୁଅର କଲେଜ ସରୁ କଲେଜ ଯେ ତାର ଏବେ ଚାଲିଛି ଟିକେ ଏକ୍ସାମ ସରୁ। ସରିଲା ପରେ ଦେଖିବା ଯିବା ବୁଲିକି ଆସିବା ଆଉ
ନିଶ୍ଚୟ ନିଶ୍ଚୟ।
ହଁ ଗୋ ଆ ମୁଁ ଯୋଉ କହୁନଥିଲି ମନ୍ଦିର ଗୋରେଖନାଥ ଗୋରେଖନାଥ। ହାଁ ଯୋଉ ଶିବଙ୍କ ମନ୍ଦିର ଆଉ ହଁ ସିଏ ବି ବହୁତ ମାନେ ବହୁତ ଇଏ ଠାକୁର ନା। ଗୋରେଖନାଥରେ ମୋ ପୁଅ ଛୋ ହଁ ମୋ ପୁଅ ଛୋଟ ଥିଲା ତା ଚୁଟି ପ ପକେଇଥିଲି ମାନେ ତାର ଦେହ ଟିକେ ଖରାପ ଥିଲା ତ ମାନେ
ଆଜ୍ଞା।
ଫିଡସ ଫିଡସ ଥିଲା ଛୁଆ ବେଳେ ଯୋଉଟା କି ମୁଁ ଠାକୁରଙ୍କୁ ଯା ଯାଚିଥିଲି ଯେ ଠାକୁର ମୋର ପୁଅର ମାନେ ଭଲ ହେଲେ ମୁଁ ଯାଇକି ଏବେ ମାମ ମାରେ ହଁ ଭୋଗରାଗ କରିକି ତାଙ୍କୁ ଲୁଗା ପଟା ସବୁ ପିନ୍ଧେଇକି ଆସିବୁ ଯାଇଥିଲୁ ଗୋରେଖନାଥ ସେ ବି ବହୁତ ଭଲ ଠାକୁର ସେଇଠି ବି ଗଲେ ବହୁତ ଶାନ୍ତି ମିଳେ କେତେ ବେଢା ତାଙ୍କର ବସିବା ଉଠିବା ବହୁତ ଭଲ ଲାଗେ ହଁ।
ତାର ତ କୋଉଠି ମୂଳ କୋଉ କୋଉଠି ଡାଳ ତାକୁ ପାଇବେନି ଆପଣ ସେ ପୁରା ବିସ୍ତାର କରିଯାଇଛି ନାଇଁ ତାପରେ ଆଉ ଗୋଟେ ଜି ମୋ ମାଇଣ୍ଡ ଥିଲା କଣ ଗୋରଖନାଥ ମନ୍ଦିର ତ ଜାଣିଥିଲି? ଆଉ ଗୋଟେ ଯୋଉ କହିଲେ ଶିବ ମନ୍ଦିର କଥା କହୁଥିଲେ ନା ସେଇଟା ଆକ୍ଚୁଆଲି ଯୋଉ ଅଷ୍ଟଶମ୍ଭୁ ଗୋଟେ ଜାଗା ଅଛି ଜଗତସିଂହପୁରରେ ସେଠି ବି ସେ ଶିବ ବହୁତ ପ୍ରତ୍ୟକ୍ଷ ସେଠି ବି ବହୁତ ଲୋକ ଯାଆନ୍ତି ଅଷ୍ଟଶମ୍ଭୁ ଅ ଆମର ଧ୍ୟାନକୁଦ ମଠ ଯୋଉଠିିକି ପଞ୍ଚସଖାମାନେ ଧ୍ୟାନ କରୁଥିଲେ ଭଗବାନଙ୍କୁ। ସାଧନା କରୁଥିଲେ ତ ସେ ଯାଗା ବି ସବୁ ଅଛି।
ହୁଁ ହୁଁ ହୁଁ।
ଏଇ ହଉଛି ଜିନିଷ।
ଏକ୍ଟୁଆଲି କଣ ସ୍ପିରିଚୁଆଲିଟି ଲୋକ କେତେ କଣ? ସ୍ପିରିଚୁଆଲିଟି ଏବେ ତ ଦେଖିଛ ବଡ ବଡ ଆର୍ଟିଷ୍ଟ ମାନେ ବି କେତେ କେତେ ଯାଇକି ଏ ବିରାଟ କୋହଲି କି ଦେଖିଛ ନା ବିରାଟ କୋହିଲି ତା ଇଏ ଯାଇକି ଯୋଉ ବାବାଙ୍କ ପାଖରେ ହଁ ତାଙ୍କ ପାଖରେ ମାନେ ତାଙ୍କ ଶରଣରେ ରହିଛନ୍ତି ବହୁତ ଆ ସମସ୍ତେ ସ୍ପିରିଚୁଆଲିଟିକୁ ଯାଉଛନ୍ତି ଦେଖ ଆମ୍ବାନୀ ସେମାନେ ବି କେତେ ପୂଜା ଅର୍ଚ୍ଚନା ତାଙ୍କ ଘରେ ତମେ ନିଜେ ଭାବୁନ ଯଦି କିଛି ଲୋକ ଅଛନ୍ତି ଯୋଉମାନେ ବିଶ୍ଵାସ କରୁନାହାନ୍ତି। ଓଲ୍ଟି ଯୁକ୍ତି କରୁଛନ୍ତି କିନ୍ତୁ ତମେ ନିଜେ ଥର ଭାବ କିଛି ନାହିଁ ତ ଲୋକ କାହିଁକି ମାନୁଛନ୍ତି?
ଅଛି ତ କିଛି ତ ପାୱାର ଅଛି ସେ ଆମେ ଯୋଉଟା ଫିଲ୍ କରିପାରୁଛେ। ପାୱାର ନଥିଲେ ଆମେ ସେଠି ଫିଲ୍ କରୁଛେ ଯୋଉଟା ଆମେ ସେଇଟାକୁ ତ ଭଗବାନ ମାନିକି ଚାଲିବା ନା। ସେ ହେଇପାରନ୍ତି କିଏ ଶିବ ମାନୁଛି କିଏ ମଙ୍ଗଳା ମାନୁଛି କିଏ? ଜଗନ୍ନାଥଙ୍କୁ ମାନୁଛନ୍ତି କିଏ ରାଧାକୃଷ୍ଣଙ୍କୁ ମାନୁଛନ୍ତି? ତେଣୁ ସମସ୍ତଙ୍କର ଯିଏ ଯୋଉଠି ଯୋଉ ଭକ୍ତି ଯାହା ଠାକୁରଙ୍କ ପ୍ରତି ଅର୍ଚ୍ଚନା କଲେ ଯାହାକୁ ଭକ୍ତି ମାନେ ତାଙ୍କର ମନସ୍କାମନା ପୂର୍ଣ୍ଣ ହେଲା ସେ ସେଇ ଠାକୁରଙ୍କୁ ମାନିଲେ କିନ୍ତୁ ଆମେ କିଛି ସମଥିଙ୍ଗ ପାୱାରବି ଭାବେ ମାନେ କିଛି ପାୱାର ଅଛି ଯୋଉଟା କି ଆମେ ବିଶ୍ଵାସ କରୁଛେ। ଯୋଉମାନେ ବିଶ୍ଵାସ କରି ତାକୁ ମାନେ ନିଜ ଇଏରେ କାର୍ଯ୍ୟ କରୁଛନ୍ତି ସେମାନେ ହିଁ ଜାଣିପାରୁଛନ୍ତି ଆକ୍ଟୁଆଲି ଠାକୁର ଅଛନ୍ତି ବୋଲି।
ଆଜ୍ଞା, ଆଜ୍ଞା ଏଇ ଯୋଉ
ଓ ମିଛରେ ନ ଯାଇକି ଏତେ ଏତେ ଇଏରେ କରୁଛନ୍ତି। ଏଇ ଯୋଉ ଦେଖିଛ ମାନେ ଶୁଣିଚ କି ନାଇଁ ଏଇ ଯୋଉ ଯିଏ ଆମର ମାଇକ୍ରୋସଫ୍ଟ ର ଓନର୍ ସିଏ ଆସିକି ଗୋଟେ ପାହାଡ ଗୁମ୍ଫା ଭିତରେ କିଛି ଦିନ ଆସି ଇଣ୍ଡିଆରେ ଗୋଟେ କୌଣସି ଗୁମ୍ଫା ହଁ କରୁଥିଲେ କାହିଁକି ଯଦି ତ କିଛି ନାହିଁ କାହିଁକି କରୁଥିଲେ?
ସେଇତ ମହାପୁରୁଷ ମାନେ ସବୁ ଆଗରୁ ଲେଖି ଯାଇଛନ୍ତି। ଯଦି ମାନେ ଯେତେବେଳେ କଳିଯୁଗର ଅନ୍ତ ଘଟିିବା ସମୟ ଆସିଯିବ। ସେ ସମୟ ଆସିଯିବ ସେତେବେଳେ ହୁଁ। ମାନେ ସମସ୍ତେ କଣ କହିଲେ? ସର୍ବେ ହୋଇବେ ଏକମୁଖ ଡାକିବେ ନାରାୟଣ ରଖ। ଏଇନାକେ ସମସ୍ତେ ଭଗବାନଙ୍କ ସରଣ ପୂର୍ଣ୍ଣ ହବାକୁ ଚାହୁଁଚନ୍ତି। ଆଉ ଦେଖନ୍ତୁ କେହି କେହି ନାସ୍ତିକ ଅଛନ୍ତି ଯେମିତିକି କହନ୍ତି ହେତୁବାଦୀ। ସେମାନେ କହୁଛନ୍ତି ଭଗବାନ ନାହାନ୍ତି ବୋଲିକି। ଆଚ୍ଛା ଆମ ପଞ୍ଚଭୂତରେ ଶରୀର ଗଢା ହେଇଛି।
ସିଏ କଣ ଏବେ ତ କଣ କହୁଥିଲେ ଗୋଟେ ଗମେଣ୍ଟ ଡିକ୍ ଏ ଯୋଉ କଣ ସୁପ୍ରିମକୋର୍ଟ ଡିକ୍ଲାର୍ କରୁଛି ରାମାୟଣ ଗୋଟେ କାଳ୍ପ ନିକ ଗପ।
ନାଇଁ ସେଇଟା କେମିତି ତାଙ୍କୁ ଗୋଟେ କଥା କୁହା ହବ ଯଦି ଭଗବାନ ଯଦି ସଂସାରରେ ନାହାନ୍ତି। ତାର ପ୍ରମାଣ ଦିଅନ୍ତୁ। ଯଦି ଭଗବାନ ନାହାଁନ୍ତି ବୋଲି ବୁ-ଯଦି ଭଗବାନ।
ବହୁତ ଆମର ଯୋଉମାନେ ଆ, ଯୋଉ ଇଏ ଲୋଜିଷ୍ଟ ଅଛନ୍ତି ଯୋଉମାନେ କି ଆମର ଏଇ ପୂର୍ ପୁରୁଣା ଜିନିଷ ଗୁଡାକ ଇଏ କରୁଚନ୍ତି, ମାନେ କଣ ରିସର୍ଚ୍ଚ କରୁଚନ୍ତି। ତ ସେମାନେ କୁ ଯୁକ୍ତି କରିଆ କଥା ନା। ତ ସେମା କି ସେ ସୁପ୍ରିମକୋର୍ଟ ତୋମେ କାହିଁକି ତାକୁ ଗୋଟେ ହୁଁ, କାଳ୍ପନିକ ଗପ ବୋଲି କାହିଁକି କହିଚ?
କଣ ପାଇଁ କହିଚ?
ଆଉ ଗୋଟେ କଥା ଉଁ, ଦେଖ କହନ୍ତି ଯୋଉ ତିଥି ନକ୍ଷତ୍ର ସବୁ ଇଏ ହେଲେ ହିଁ ଯୋଗ ଟା ଠିକ୍ ହୁଏ।
ନିଶ୍ଚୟ, ନିଶ୍ଚୟ। ହଁ ମୋତେ ତ ଠିକ ହିଁ ଲାଗେ, କାହିଁକି ନା ଦେଖନ୍ତୁ ଆ, ହୁଁ, ଗୋଟେ ବର୍ଷ ପୂର୍ବ ଆମେ ଆଜ୍ ଆମେ ଦେଖ ଆମର ଗୋଟେ ଜିନିଷ ଆଜି ଆମେ ଗ-ଗ-ଅଛେ, କାଲି ସଖାଳେ କଣ ହବ ଆମେ କିଛି ଜାଣିନେ। କିନ୍ତୁ ଆମର ହିନ୍ଦୁ ଶାସ୍ତ୍ର ଏତେ ଉନ୍ନତ ମାନର ଇଏ ହେଇକି ଅଛି। ଯେ ଗୋଟେ ବର୍ଷ ପୂର୍ବରୁ କୋଉ ଦିନ ମାନେ ଅଧି ମାସ ପଡ଼ିବ ଯୋଉଟା ମଳ ମାସ ପଡ଼ିବ। କି ସୂର୍ଯ୍ୟ ଗ୍ରହଣ ହବ ଚନ୍ଦ୍ରପଦାଗ ହ ପ-ପରାଗ ହବ। ସେ ସବୁ ଲେଖି ଦେଇଚନ୍ତି। ଜଣ ଜଣାଇ ପଡ଼ିଯାଉଛି। ତୋମେ ଭାବୁଥାଉ ସେଟା ମିଛ କେମିତି ହବ?
ଯେମତି ସତ, ତେଣୁ ଯଦି ଏଇ ତ କ୍ଷେତ୍ର ସବୁ ଜାଣିକି ରାମ ସୀତାଙ୍କୁ ବିବାହ କରିଥିଲେ। କି ସବୁ ଗୁଡା ନା ନା ହେଇକି ତ ବିବାହ, ସିଏ କଣ ସେତେବେଳେ ଜାଣିପାରିଲେନି? କି ଆମର ଆଗକୁ ପଡିବନି ବୋଲି ତାଙ୍କର ତ ଆଉ କୋଉ ଗଣନାରେ ବାହାହେଇଥାନ୍ତେ। କିନ୍ତୁ ସୀତାଙ୍କୁ ରାମ ଛାଡିଦେଲେ।
ନା ଦେଖନ୍ତୁ ଗୋଟେ ଜିନିଷ ହଉଛି, ଭଗବାନ ଯାହା ସବୁ କରନ୍ତି କିଛି ମାନେ ଆମ ସମାଜକୁ ଦିଗଦର୍ଶନ ଦବା ପାଇଁ କରନ୍ତି। ସେମାନେ ମାନବ ଲୀଳା ଏଥିପାଇଁ କରନ୍ତି, ସମାଜ ଏଥିରୁ କି ଶିକ୍ଷା ପାଉ। ତେଣୁ ଉଁ,
ଶିକ୍ଷା ପାଇଚେ କିନ୍ତୁ ଆମେ ସେଟାକୁ ଏ ତିଥି ନକ୍ଷତ୍ର ଯଦି ଏତେ ଆମର ଏତେ ଗଣନା ପ୍ରଦକ। ଆମ ବାହାଘର ଟା ଣ-ଆସିକି ପଣ୍ଡିତ କଇବେ ଆମର ବୁଁ, ମା ତାଙ୍କ ଜାତକ ଆଣ ଆଙ୍କ ଜାତକ ଆଣ। ତିଥି ନକ୍ଷତ୍ର ବାହା କଲେ ଏଇ ନେକ୍ଷତ୍ରରେ ବାକଲେ, ଏହି ମୁହୂର୍ତ୍ତରେ ବାହାଘର କଲେ ତାଙ୍କର ଲାଇଫ ଭଲ ଚାଲିବ। କିନ୍ତୁ ସେଠା ଆପ୍ଲିକେବୁଲ୍ ନୁହଁ।
ଦେଖନ୍ତୁ ଯଦି ଭଗ ଭଗବାନ ହେଇକି ସେ ତାଙ୍କର ନିଜର କପାଳ ଲିଖନକୁ ଦୂର କ- ମାନେ କାଟି ଦେଇ ପାରିନାହାନ୍ତି। ହେଲେ ସିଏ ସେଠି ଦର୍ଶଉଛନ୍ତି ଯେ ମଣିଷ ହେଇକି ବି ତମେ ତମ ଭାଗ୍ୟରେ ଯାହା ଲେଖା ଅଛି। ଭଗ ଭଗ ଭ କରିଆକୁ ପଡିବ। ତମେ ମୋ ଶରଣକୁ ଆସିଲେ ବି ତମେ ତାକୁ ଭୋଗିବ କିନ୍ତୁ ଯଦି। ଧର ତମେ ମୋ ଶରଣକୁ ନ ଆସୁଛ। ତମେ ଗୋଟେ ପାହାଡ ଆକାରରେ ଗୋଟେ ବିପଦ ଆସିଥାନ୍ତା। ତମ ସାମ୍ନା କରି ପଡିଥାନ୍ତା ଯଉ ତମେ ଅଧିକ କ୍ଷତି ହେଇଥାନ୍ତା। କିନ୍ତୁ ମୋ ଶରଣକୁ ଆସିଲେ ସେ ପାହାଡକୁ ମୁଁ ଗୋଟେ ଗୋଡି କରିଦେବି କିନ୍ତୁ ପଡିବ। କଷ୍ଟ ହବ କିନ୍ତୁ ଯେଉଁ ମାତ୍ରାରେ ହେଇଥାନ୍ତା ସେ ମାତ୍ରାଟା କମିଯିବ ତ ସେଇରା ସିଏ କଇଛନ୍ତି। ସେ କେବେ କହିନାହାନ୍ତି ଯେ ମୋ ଶରଣକୁ ଆସିଲେ ମୁଁ ସବୁକିଛି ମାନେ କାଢ଼ି ଦେଇକି ତତେ ସବୁବେଳେ ମାନେ ଭଲରେ ରଖି ବି ସେଟା ନାଇଁ ଇଏ କରିନାହାନ୍ତି କାରଣ ଭଗବାନ ନିଜେ ଲେକ କହିଛନ୍ତି ତୁ ଯେବେ କରିବୁ ମୋର ଆଶା ମୁଁ ତର କରିବି ସର୍ବନାଶ ଯଦି ତୁମ ଆଶ୍ରୟରେ ରହିବ ମୁଁ ତ ସର୍ବନାଶ ପ୍ରଥମ କରିବି। ତାପରେ ତ ତାପରେ ଯଦି ତୁ କରିବୁ ମୋ ଆସ ହେବି ମୁଁ ତ ଦାସ ନ ଦାସ ତେଣୁ ଯଦି ତାପରେ ତୁ ମର ଆଶ୍ରରେ ରହିଲୁ ମୁଁ ସ ମାନେ ସରଣ ଶରଣରେ ଶରଣ ପଶିଲୁ ତାପରେ ମୁଁ ତ ଦାସନ ଦାସ ହେଇକି ତା ପାଖରେ ରହିବି। ହର୍ବଦା ତେଣୁ ଭଗବାନ ବି ନିଜେ କଷ୍ଟକୁ ସ୍ୱୀକାର କରିଛନ୍ତି। ଭଗବାନଙ୍କୁ ମାନେ ହେଲେ ବି ତାଙ୍କର ମାନେ ଉ କଣ କହିବା? ତାକୁ ତ ତର୍ଜମା କରିବା ପାଇଁ ଆମର ତ ସେତିକି ଶକ୍ତି ନାହିଁ କି ସେତିକି ସମୟ ବି ଆମ ପାଖରେ ବି ନାହିଁ।
ମାନେ ଏବେ ଯୋଉ ନ୍ୟୁଜଟା ଆସିଚି ତ ସେଇ ନ୍ୟୁଜ୍ ବିଷୟ ରେ ମୁଁ ଆକଚୁଆଲି ଜଣିବାକୁ ଚାହୁଁ ଆକଚୁଆଲି।
ଆଜ୍ଞା।
କାହିଁକି ଏମିତି ଡିକଲାର କଲେ? କାରଣ ବହୁତ ଆମର ରିସର୍ଚ ବାଲା ଅଛନ୍ତି ଯୋଉମାନେ କି ତ ବାହାର କରିପାରିଥାନ୍ତେ ନା। ତ କାହିଁକି ଆଜି ଦିଆଟ ଇଜ ଗୋଟେ ମାନେ